ହ୍ୟାଲୋ ଶୁଭୁଛି ନା ମୋ କଥା ଶୁଭୁଛିି ହ୍ୟାଲୋ ହଁ ହ୍ୟାଲୋ
ହ୍ୟାଲୋ
ହଁ ଶୁଭୁଚି ତ ହଁ ମୋତେ ଶୁଭୁଛି କୁହନ୍ତୁ ହଁ କୁହନ୍ତୁ କଣ କରୁଥିଲେ? ଏ ମାଛ ଭାଜୁଥିଲି
ମାଛ ଭାଜୁଥିଲି ପୁଅଟା ବି ହଁ ମୁଁ ସକାଳେ ମାନେ ବୁଧବାରର ଚିଙ୍ଗୁଡ଼ି ଭଜା ଫ୍ରିଜରେ ଥିଲା ମୁଁ ସ୍କୁଲ ଝିଅ ଯିବ ବୋଲି ତର ତରରେ ଭାତ ଆଉ ଚିଙ୍ଗୁଡ଼ି ତରକାରୀ ଟିକେ କରିଦେଇଥିଲି କିନ୍ତୁ ସେ ସ୍କୁଲ ଗଲାନି ତା ବାବା ବି ଆଜି ଅଫିସ୍ କଲେନି ଛୁ ଟି ନେଇଗଲେ ବର୍ଷା ଏତେ ହେଉଥିଲା ଯେ ଆଉ ଟିକେ ଛୁଟି ନେଇଗଲେ ତ ସେ ସେଥିପାଇଁ ତା ଝିଅ ଝିଅଟାକୁ ବି ମନା କଲା କହିଲେ ଏତେ ବର୍ଷା ହେଉଛି ପିଲାମାନେ ଆସୁନା - ଥେ ସେ ନଯାଉ ଆଜି ଆଉ ସିଏ ବି ଗଲେନି ସେଠୁ ଯାଇକି କି ମୁଁ ଭାତ ଚିଙ୍ଗୁଡ଼ି ତରକାରୀ କରିସାରିଥିଲି ପୁଣି ଥରେ ଯାଇକି ନା ଭାକୁର ମାଛ ଦିକିଲି ଧରିକି ପଳେଇ ଆସିଲେ
ଆପଣ ଭଲସେ କରିବେ ଆଉ
ନା ଆଉ ମୁଁ କହିଲି ମୁଁ ଆଉ ତରକାରୀ କରିପାରିବିନି ଚିଙ୍ଗୁଡ଼ି ତରକାରୀ କରିଛି ଆଉ ମାଛ ତରକାରୀ କରିବି କହିଲେ ନାଇଁ ଗୋଟେ କାମ କର ଭାଜି ଦିଅ। ସବୁ ଭାଜନି ଫ୍ରିଜ୍ ରେ ଥୋଇଦିଅ କିଛିଟା ଭାଜିଦିଅ ଗରମ ଗରମ ଖାଇବା। ଆଉ ପୁଣି ଯଦି ରାତିରେ ଖାଇବା ସେଗୁଡା ଲୁଣ ହଳଦୀରେ ଗୋଳେଇକି ମୁଁ ଫ୍ରିଜରରେ ପୁରେଇ ଦେଇଚି ଆଇସିରେ
ହଁ।
ଆଇସି ରଖିଦେଇଚି ସାଙ୍ଗେ ସାଙ୍ଗେ ଗରମ ଗରମ ଭାଜିକି ଖାଇବା। ମୁଁ କହିଲ ବର୍ଷା ହେଉଚି ତ କହିଲ ଗରମ ଗରମ ଭାଜି ଖାଇବା ଭଲ ଲାଗିବ ଏମିତି ଲୁଣ ଧୁଆ ଧୋଇ କରିଦେଇଚି ଲୁଣ ହଳଦୀ ଗୋଳେଇ ଦେଇଚି। ଫ୍ରିଜରେ ପୁରେଇ ଦେଇଚି।
ଫ୍ରିଜର ଭିତରେ ପୁରେଇ ଦେଇଚି।
ହଁ ସେ ସେମିତି ଆଇସି ହେଇକି ତାର ରହିବ କିଛି ଖରାପ ହବନ।
ହଁ ଆଉ ଏଠି ଆପଣଙ୍କର ବର୍ଷା ଜୋର ହୋଉଚି ସେଠି?
କଣ କହିଲେ?
ବର୍ଷା ହୋଉଚି ଜୋରସୋର ରେ ବର୍ଷା ହୋଉଚି।
ହଁ ହଁ ରାତି ସାରା ବି ହୋଉଥିଲା ଏବେ ବି ହୋଉଚି।
ଆମ ଏଠି ନଥିଲା ସକାଳେ ବର୍ଷା ନଥିଲା ଏବେ ପୁରା ବର୍ଷା ବୋହୁତ ବର୍ଷା ହୋଉଚି।
ପୁଅଟା ବି ଶୋଇଥିଲା ଟିକେ ଶାଶୁଙ୍କ ପାଖରେ କିନ୍ତୁ ଏବେ ଜଷ୍ଟ ମୁଁ ଆପଣ ଯେତେବେଳେ କଲ୍ କଲେ ଫ୍ରି ଅଛନ୍ତି ନାଇଁ ପଚାରିବା ପାଇଁ ତାର ପାଞ୍ଚ ମିନିଟ ପରେ ସେ ଉଠି ପଡିଲା।
ଉଠି ପଡିଲା ସେଇଠୁ ହଁ ସକାଳେ ଯାହା ଚୁଡାଗୁଣ୍ଡ ଖାଇଥିଲା ତ ଆଉ କିଛି ଖାଇନଥିଲା। ଆଉ ତ ଗାଧେଇ ଦେଇ ଦି ଗାଧେଇ ଦେଇକି ଟିକେ କ୍ଷୀର ଖାଇବାକୁ ଦେଇକି ଶୁଆଇ ଦେଇଥିଲି ସିଆଡେ ଶାଶୁ ଶୁଆଇ ଥିଲେ ଉଠିଲା ଏଇନା ଟିକେ ନେଷ୍ଟମ୍ ରାଇସ୍ ଖୁଆଇଦେଲି। ସେଠୁ ମୋ ଝିଅ ସାଙ୍ଗେ ଯାଇକି ଖେଳୁଚି।
ହୁଁ ଆପଣ ପୁଅକୁ କଣ ଖୁଆଉଚନ୍ତି ଯୋଉ ଭାତ ଫାତ ଖୁଆଉଚନ୍ତି ନାଇଁ ଏ ସିଜା।
ନାଇଁ ଭାତ ସେଇ ସିଜାରେ ମୁଁ ଭାତ ପକେଇ ଦୋଉଚି।
ଉଁ ଚାଉଳ ପକେଇ ଦୋଉଚନ୍ତି।
ଚାଉଳ ପକୋଉନି ଭାତ ପକୋଉଚି ଚାଉଳ ପକେଇଲେ କଣ କି ଭାତ ହେବ ଚାଉ ଭାତଟା ପକେଇଲେ ଆଉଥରେ ଦୁଇଥର ରନ୍ଧା ହେଇଯିବ ଦୋରନ୍ଧା ଭାତ ହେଇଯିବ ସେଟା
ହଁ ହଁ।
ଆଉ ନରମ ବି ହେଇଯିବ ମୋତେ ଚକଡିକି ଖୁଆଇବା ପାଇଁ ସୁବିଧା ହେବ। ସବୁ ଦାନ୍ତ ତ ଉଠିନି ନା ଆଉ ସାମ୍ନା ଦାନ୍ତ ଗୁଡା ଉଠି ଯାଇଚି କିନ୍ତୁ ଚୋବେଇବା ପାଇଁ ଆମର କଳ ଦାନ୍ତ ଦରକାର।
କଳ ଦାନ୍ତ ଦରକାର ଛୋଟ ପିଲା ଆଁ।
ହଁ କଳଦାନ୍ତ ତାର ଗୋଟେ ପଟର ଉପରଟା ଖାଲି ହେଇଚି। ଆଉ ହେଇନି ତ ସେଥିପାଇଁ ଏବେ ଚକଟିକି ଦୋଉଚି ସେ କିନ୍ତୁ ଚେଷ୍ଟା କରୁଚି। ମାଢି କିନ୍ତୁ ଟାଣ ଅଛି। ସେ ଚେଷ୍ଟା କରୁଚି ଯେ ମାନେ ଚୋବେଇବା ପାଇଁ
ଚୋବେଇବା ପାଇଁ ଆଗ ଦାନ୍ତ ଆଉ ତଳ ଦାନ୍ତ କେତେଟା କେତେଟା ଉଠିଚି?
ଆଗ ଦାନ୍ତ ତଳେ ଚାରିଟା ଦାନ୍ତ ଉପରେ ଚାରିଟା ଦାନ୍ତ ଉଠିଯାଇଚି।
ହଁ
ସାମ୍ନା ସାମ୍ନା କଥା କୋହୁଚି ତାପରେ କଳ ଦାନ୍ତ କଳ ଦାନ୍ତର ଉଠିଚି କେବଳ ଉପରର ଗୋଟେ ସାଇଡ୍ ରେ ଉଠିଚି ଆଉ ସବୁ ଉ ଠିବ ବୋଧେ ସେ ସେଥିପାଇଁ ସବୁ ଜିନିଷକୁ କାମୁଡ଼ି ହୋଉଚି ଖାଲି।
ତାର ସ ସେଇଟା ସଲ୍ ସଲ୍ ହୋଉଥିବ ତ ମାଢିଟା ସଲ୍ ସଲ୍ ହୋଉଥିବ।
ବେଳେବେଳେ ମତେ ବି କାମୁଡି ଦୋଉଚି। ଆଉ କାହାକୁ ମାନେ କାନ୍ଧରେ ତାକୁ ପକେଇଥିବେ ବୁଲିବା ପାଇଁ କାନ୍ଧକୁ କୁଣ୍ଢେଇକି ଥିବ ଥିବ ବେକ କାନ୍ଧକୁ କାମୁଡି ଦବ।
କାମୁଡି ଦବ ତ ହଁ। ଆଉ ଏବେ ଆପଣଙ୍କ ଝିଅ କଣ କରୁଛନ୍ତି।
ପୁଅକୁ ସାଙ୍ଗରେ ପୁଅକୁ ଧରିକି ବୁଲୁଛି ମୁଁ ଏ କଥା ହେବି ତ ମୁଁ କହିଲି କଥା ହେବି ଏଇଠି ପାଟି କରିବ ସିଏ ଏଇଠି ସେଠି ଡ ଜିନିଷ ଟା ଆଣିବଠି ତା ଟ ଦ ମନା କରିବ ତାଠୁ ଛଡ଼େଇ ଆ ସେଇଠୁ ବଡ଼ ପାଟି କର କାନ୍ଦିବ ସେଠି ମୁଁ ତାକୁ କ କହିହିଲି ତାକୁ ନେଇଯାଏ ବାଲକନିରେ ବର୍ଷା କହୁଛି ସେଥିପାଇଁ ମାଛି ଗୁଡା ଗୋଟେ ଗୋଟେ ବୁଲୁଛନ୍ତି। ସେ ମାଛି ଦେଖିଲେ ଭାରି ଖୁସି ହଉଛି ଆଉ ତାକୁ ଯାଇକି ଉଡଉଛି। ମା ମାଛି ଦେଖିଲେ ଖୁସି ହଉଛି ତାକୁ ହାସ ହାସ କରିକି ଉଡେଇବ। ଆଉ ସେ ପୁଣି ଉଡ଼ିଯିବେ ପୁଣି ବସିବେ ସେ ତା ଆଉ ମାଛି ଉ ଜଝଟିପିଟି ଏଇଗୁଡ଼ା ଦେଖିଲେ ଭାରି ଖୁସି ହେଉଛି ଏଥିପାଇଁ ତା କହିଲି
ମାଛି କିି ଗୋଡେଇଲେ ଉଡି ଯାଉଥିବ ମାଛି ନା ସେଇଥିପାଇଁ ସେ ଖୁସି ହଉଛି ଆଉ
ଆଉ ଝିଟି ପିଟିକୁ ବି ସେମତି କହୁଛି ଟିଟି ଜିଟି ପିଟି ତାକୁ ଶିଖେଇଲୁ ସେ ସେ ଟି ପିଟି କହି ପାରିଲି। ତ ସେ ଆମେ ବି ତାକୁ ସେମତି କହୁଛୁ ଟି ଟି ଟି କରିଛି। ଆଉ ସେଇ ଦି ଟିପ୍ତି କହିଲେ ସିଏ ଜାଣିପାରୁଛି ନିଜେ ବି ଦେଖଉଛି ଯେତେବେଳେ ସିଏ ଦେଖିଦେଲା ଆମେ ଦେଖିନଥିବୁ।
ଡାକିବ ମାମା ଏଇଠି ହଁ ଟିକେ ଟିକେ କଥା କହୁଛି ଦେଢ ବର୍ଷ ତ ଆଜିଠୁ ତାକୁ ଦେଢ଼ ବର୍ଷ ଚାଲିଲା।
ଆଜି ଆଜି ଥରେ ଚାଲିଲା ତାକୁ ଦେଢ ବର୍ଷ।
ହଁ ହଁ। ଦେଢ଼ ବର୍ଷ ଚାଲିଲା ଅଠର ମାସ ଚାଲିବା ଆରମ୍ଭ ହେଲା ସତର ମାସ ପୁରିଗଲା କାଲି ସେ ଦୁଇ ହଜାର ପଚିଶ ଫେବୃଆରୀ ତିନିରେ ଜନ୍ମ ହେଇଥିଲା ତ
ହଁ।
ଆଜି ହେଲା ତିନି ତାରିଖ ଆଉ ଆଜିଠୁ ଚାଲିଲା ଆଉ ତାକୁ ଦେଢ଼ ବର୍ଷ ହ। ହଉ ଆର ସପ୍ତାହ ତ ବହୁତ କଷ୍ଟ ଦେଇଛି। କାହିଁକି ନା ତାର ଗୋଟେ ଯୋଉ ଦି ବର୍ଷ ଭିତରେ ଯୋଉଟା ଲାଷ୍ଟ ଭ୍ୟାକ୍ସିନ୍ ସେଇଟା ଥିଲା ଆର ବୁଧବାର ତାକୁ ଦେଇ ଦେଇଥିଲୁ ଓ ତିନିଟା ଇଞ୍ଜେକ୍ସନ୍ ଖାଇବା ଟା ଜଙ୍ଘରେ ଦିଟା ଆଉ ଗୋଟେ ହାତରେ
ଓହୋ ଏଇଟା ଦେଢ ଦେଢ ବର୍ଷର ଭ୍ୟାକ୍ସିନ ଟା ନା।
ସେ କହିଲେ ଆଉ ନାହିଁ ଦିଇ ବର୍ଷ ଭିତରେ ଏଇଟା କମ୍ପ୍ଲିଟ୍ କରିବାର ଥିଲା।
ହଁ ହଁ।
ତ ହେଇଗନ ତେଣୁ ଆଉ ଏବେ ଦେବାର ନାହିଁ। ପୁଣି ଯାଇକି ପାଞ୍ଚ ବର୍ଷରେ।
ହୁଁ ପିଲାକୁ ଜର ହେଇଥିବ ବହୁତ ନା
ପୁରା ଦୁଇ ଦିନ ବୁଧବାର ଦିନକ ହେଲା ସେଇଟା ତ ଖାଲି ବୁଧବାର ଦିଆ ହୁଏ ଇଞ୍ଜେକ୍ସନ୍ ନା ବୁଧବାର ଦିନ ଯାକ ହେଲା। ଖରା ବେଳ ପରଠୁ ଆର ଭଲା ବୁଧବାର ଦିନ ଯାକ ଗୁରୁବାର ଦିନ ଦିନଯାକ ଶୁକ୍ରବାର ସକାଳଟା ଖାଲି ତାପରେ ଧୀରେ ଧୀରେ ଭଲ ଚାଲିଲାନି ମାନେ ଠିଆ ବି ହେଲାନି
ହେଲେ କୋଳରେ ରହିଲା ପିଲା ନା
କୋଳରେ ନାଏ ଏସରସାଇଜ କାନ୍ଦି କାନ୍ଦି କାନ୍ଦି କାନ୍ଦି ପୁର ମୁହଁ ଫୁଖି ପୁରା ଫୁଲି କେ ଟିକେ ଅନେଇଲା ପୁରା। ଖାଦ୍ୟ ଖାଇଲାାନି ଯାହା ଖାଇଲା ଜ୍ୱର ପରା ରହିଲା ଯାହା ଖାଇଲା ଖାଲି ବାନ୍ତି କଲା ବହୁତ ହଇରାଣ ହେଇଛି। ଛୁଆର ହେଲା ମାନେ ଆପଣଙ୍କୁ ଭାରି କଷ୍ଟ ବହୁତ କଷ୍ଟ ବାକୁ ପଡ଼ିବ।
ସେ ସେଥିପାଇଁ ସେ ଜାଗା ଟା ବିନ୍ଧୁଥିବ ନା ସେଥିପାଇଁ
ଉପରୁ ଜର ସେ ଖାଲି ଓଦା କପଡ଼ା ଗୁଡ଼େଇବା ପାଇଁ କହିଥିଲେ। କିନ୍ତୁ ମୁଁ ଓଦା କପଡ଼ା ଗୁରୋଉଥିଲି ସିଏ ଖାଲି ତାକୁ ସେଇଟା କାଟୁଥିଲା। ସିଏ ଖାଲି ତାକୁ ହାତରେ ଇଏ କରିଦୋଉଚି। ଶୋଇଲା ପରେ ମୁଁ ଆସ୍ଥେକିନା ଗୋଟେ ତକିଆ ଗୋଟେ ଛୋଟୋ ତକିଆଟେ ତାକୁ ଢିରା ଦେଇକି ସେଇ ଗୋଡ ଗୋଟେ ଗୋଡୋ ସିଏ କହିଥିଲେ ବାଁଆ ଗୋଡୋଟା ଖାଲି ମାନେ ଅଁ ଦେବ ଆଉ ଏଗୁଡ଼ା ସବୁ କିଛି ଦରଜ ହବନି ଆଉ ଗୋଟେ ଗୋଡୋ ଆଉ ହାତଟା କିଛି ଦରଜ ହବନି।
ଏଟା ଆମ ନର୍ମାଲ୍ ଇଞ୍ଜେକ୍ସନ୍ ଆଉ ବାଁଆ ଗୋଡୋଟା ହେବ ତାକୁ। କିନ୍ତୁ ଏତେ ଉଁ ପେନ୍ ହେଲା ମୁଁ ଜନ୍ମରୁ ଏତେ ଭ୍ୟାକ୍ସିନ ନେଇଥିଲା ଗୋଟେ ଦେଢ ମାସରେ ନେଇଥିଲା ସେଇଟା ତାକୁ ଟିକେ କଷ୍ଟ ହେଇଥିଲା ସେତୋ ତ ଜାଣିପାରୁନଥୁଲା ଖାଲି କାନ୍ଦୁଥୁଲା ଛୋଟୋ ହେଇଥିଲା ଦେଢ଼ ମାସର। କିନ୍ତୁ ଏବେ କଣ ମାନେ ଟିକେ ଟିକେ କଥା କହିସିଖିଲାଣି ନା। ଆଉ ସେଥିପାଇଁ ମତେ ବେଶୀ କଷ୍ଟ ହେଲା ଆଉ ଏଇଟା ବି ବୋହୁତ କଷ୍ଟ ତାକୁ ହେଇଚିବି।
ଚାଲି ଯଏ ଚାଲିବା ପିଲା ହଁ ଚାଲିବା ପିଲା ଯଦି ନ ଚାଲିବ ନଠିଆ ହେବ କେମିତି ଲାଗିବ।
ହୁଁ ସେଇଥିପାଇଁ ତାକୁ ବେଶୀ କଷ୍ଟ ଆଉ।
ହଁ ସେଜରରେ ଶୋଇକି ରହିଲା ଶୋଇକି ମାନେ ସେ କୋହୁଥୁବ ମତେ ଉଠା ମତେ କୋଳୋରେ ଧର। କିନ୍ତୁ ଅନ୍ୟ କାହା ପାଖୁକୁ ଯାଉନଥିଲା ମାନେ ମୋତେ କହିବ ତୁ କୋଳୋରେ ଧର। କେମିତି ଧରିବି ମୁଁ ବାଜିଯିବ କି ଗୋଡୋଟାକୁ ତ ଟେକିବାକୁ ପଡିବ କାଖେଇବା ପାଇଁ। ସିଏ ନିଜେ ଖାଲି ନିଜେ ବି ବୋହୁତ ମାନେ ସମ୍ଭାଳିକି ରୋହୁଥୁଲା କି ଗୋଡୋଟାକୁ ଜମା ହଲେଇବନି ବେଳେବେଳେ ନିଦରେ ହଲେଇଦବ ଯଦ କାନ୍ଦିଦବ। ପୁରା ଦିଇ ଦିନ ପାଣି ଖାଲି ପାଣି ଯୋଉ ଗୋଟେ ସରୁର କପଡ଼ା ଚିରି ଦେଇଥିଲି କଟନ କପଡ଼ା ସେଥିରେ ଓ ମାନେ ବରଫ ପାଣି ଥଣ୍ଡା ପାଣି ଟିକେ ତା ଦେହେରେ ଓଦା କରିକି ଚିପୁଡ଼ିକି ତାକୁ ଗୁଡ଼େଇକି ରଖିଲି ସେ ଜାଗା। ତାଏ ଯେତୋବୋଳେ ସିଏ ଶୋଏ ଆଉ ଯେତୋବୋଳେ ଉ ଠିଯିବ ସେଟା ସିଏ ରଖିବନି ତାକୁ ତଳୁକୁ କରିଦବ ମାନେ ଏମିତି ଠେଲି ଠେଲି ତାକୁ ଅବାଗ୍ୟା ଲାଗେ ବୋଧେ ଭଲ ଲାଗେନି ତାକୁ ଫେଲି ପେଲି ପେଲି ପେଲି ତାକୁ ଖସେଇଦେବ ତଳୁ କୁ ଟିକେ ହେଇଗଲା ମାନେ ସେ ତ ଢିଲା ହେଇଯିବ ଜଙ୍ଘରେ ଯେଉଁ ଇଏଟା ରହେ ତଳୁକୁ ହୋଇଗଲେ ସିଏ ଖସିଯିବ।
ହଁ ହଁ ଆପଣ ତକିଆ ଦେଇକି ରଖୁଥୁଲେ ନା।
ହଁ ଗୋଟେ ଗୋଡୋ ଏମିତି ଢିରା ଦେଇକି ରଖିଲି ଯେ ସେଇ ଗୋଡ଼ଟା ସେ ହଲେଇବନି ବୋଲି ଆଉ କଣ କରିବା ଆଉ।
ନ ହଲେଇଲେ ବି ସିଏ କେମିତି ହଲିଯିବ ହଲିଲେ ମାନେ ସିଏ କାନ୍ଦୁଥିବେ ଜୋରସେ।
ମାନେ ମୋ ମୁଣ୍ଡରେ ଯେତିକି ଆଇଡିଆ ଆସିଲେ ମୁଁ ସେ ତି କହିଲି ମୋ ଝିଅ ବୋଳେ ବି ମୁଁ ସେମିତି ତକିଆ ଢିରା ଦେଇକି ରଖେତ ତାକୁ ବି। ସେଥିପାଇଁ ମୁଁ କହିଲି ଆଉ ସେମିତି କରିବି ଆଉ କାହିଁନା ରଖିଲେ ସିଏ ଟିକେ ହଁ ହେଇ ଗୋଡୋଟା ଟିକେ ସାଇଡ୍ କରି ରଖିଲେ ଆଉ ସେଥିପାଇଁ ପୁରା ଜଗି ଜଗି ମୁଁ ବି ତା ପାଖେରେ ଯେତୋବୋଳେ ଶୋଉଥିଲି ମ ତେବି ଡର ଲାଗୁଥୁଲା କାଳେ ମୁଁ ହାତ ମାରଦେବି କି କାଳେ ମୁଁ ଉଁ କୋଳୋକୁ ଟାଣି ଆଣିବି ଯଦି ବାଜିଯିବ କି ଡର ଲାଗୁଥିଲା ରାତିରେ ହେ ପୁରା ମୁଁ ଦିଇ ଦିନ ଅଢ଼େଇ ଦିନ ପୁରା ଜମା ଭଲରେ ଶୋଇନି।
ଛୋଟୋ ପିଲାନା ସମ୍ଭାଳିବା ଭାରି କଷ୍ଟ ଏଇ ଯୋଉ ଦେହ ଖରାପ ହେଲେ। ପିଲା ସବୁ କନ୍ଦା କଟା କରିବେ ନା ଭାରି ହଇରାଣ କରିବେ। ଆଉ। ଆଉ କଣ କରୁଥିଲେ ଆମର ଆସି ହେଇଛି ଚି କେନ ଆଳୁ ତରକାରୀ ଭାତ ଆଉ।
କରିସାରିଲେଣି।
ହଁ ରୋଷେଇ ସାରିଲାଣି। ପୁଅ ଯାଇଛି ସ୍କୁଲ ହଁ ସ୍କୁଲ ଯାଇଛି ଯେ ଯୋଉ ବର୍ଷା ସକାଳେ ବର୍ଷା ନଥିଲା ପାଗ ଟିକେ ଖୋଲିଯାଇଥିଲି ମୁଁ ପଠେଇଦେଲି ସ୍କୁଲୁ ଆଉ ଏବେ ତ ବର୍ଷା ମାନେ ଆଉ ବୋହୁତ ବର୍ଷା।
ହଁ। କଣ କରିବା ଆଉ ଆଉ ମୁଁ ତ ବାରନି ମୋ ମୁଁ ମନା କରୁଥୁଲି ସ୍ ସିଏ ଯାଉ ଆଉ ତା ବାବା ଝିଅଙ୍କୁ କହିଲେ ମୁଁ ବି ଅଛି ମତେ ବି ଏକୁଟିଆ ଭଲ ଲାଗିବନି ସେ ଥାଉ ଆଜି।
ହଁ ନା ଆକୁ ସ୍କୁଲ ନ ପଠେଇଲେ ଘରେ ଖାଲି ଫୋନ ଘରେ ଫୋନଟା ନେଇକି ବସିବ। ମାନେ ଟିଭିିଟା ଲଗେଇକି ବସିବ।
ମାଛର ଯୋଉ ହବିଟା ଥାଏ ନା ନା ନା ନା ବିହନ ନୁହେଁ। ଯୋଉ ତାର ଚର୍ବିଟା ଆସେ ମ ମତେ ଭାରି ପସନ୍ଦ ମୋ ମାନେ ସ୍ଵମୀଙ୍କୁ ବି ଭାରି ପସନ୍ଦ ମୋ ମାଛଭଜା ସେ ସରିଯାଇଥିଲା କିନ୍ତୁ ସେଇଟା ପକେଇଥିଲେ ଯୋଉଟା ଫୁ ଫୁଟେ ହଁ ହଁ ଫୁଟେ ଆଉ ଭାରି ଡର ମାନେ ଖାଇବାକୁ ଭଲ ଲାଗେ ସିନା। ଫୁଟିଟା ହଁ ତେଲଟା ଚର୍ବିଟା ତାର ଆଉ ସେଇଥିରେ ଫୁ
ହଁ ହଁ।
ହେଟା ଖାଇବାକୁ ଭଲ ଲାଗେ କିନ୍ତୁ ମତେ ଟ୍ ହେଟା ହଁ କିନ୍ତୁ ଭାଜିବା ପାଇ ଭାଜିବା ପାଇଁ ଡର ଲାଗେ। ଆ ଏଇଟାକୁ ମୁଁ ପ୍ ମାଛ ହଁ ଏଇଟାକୁ ଗୋଟେ ଯେତେ ବି କାଟ ସ୍ ଉଁ ଯେ
ହଉ ମୁଁ ରଖୁଚି ପରେ କଥା ହବା।
ହଁ ହଁ ଠିକ୍ ଅଛି ହଁ।
ଆ ହଁ ହଁ ଆ ଟିକେ ବାଏ।